ନମସ୍କାର।
ହଁ ହଁ।
ମୋ କଥା ଶୁଭୁଚି?
କୁହ।
ତାହାଲେ ଆଉ କେମିତି ଅଛନ୍ତି?
ବହୁତ ବଢିଆ।
ହଁ ବହୁତ ଦିନ ହେଲା କ କଥା ହୋଇନଥିଲେ ଆଜି ଟିକେ ସମୟ ମିଳିଲା, ସେଥିପାଇଁ ତତେ ଆପଣଙ୍କୁ ଫୋନ୍ କଲି ଆଉ।
ହ ହୋ।
ଆଉ ଗୋଟିଏ କଥା ନେଇ ଆପଣଙ୍କ ସହିତ ପରାମର୍ଶ ଦରକାର ଥିଲା।
ହ୍ୟାଲୋ।
କଲେଜ ସରିବା ପରେ ମୁଁ ଭାବୁଥିଲି କି ଚାକିରି ପାଇଁ ଚେଷ୍ଟା କରିବି, କିନ୍ତୁ ଭାବୁଛି ଯଦି ଗୋଟେ ଛୋଟ ବ୍ୟବସାୟଟା ଆରମ୍ଭ କରନ୍ତି। ତାହେଲେ ଭଲ ହୁଅନ୍ତା ଆପଣ କଣ କହୁଛନ୍ତି?
ବା ବହୁତ ଭଲ ଭାବନା ଆଜିକାଲି ଅନେକ ଲୋକ ନିଜ ଛୋଟେ ବ୍ୟବସାୟ କରି ଭଲ ଆୟ କରୁଛନ୍ତି, ତୁ ତ ତମେ କେଉଁ ବ୍ୟବସାୟ ଏ ବିଷୟରେ ଭାବୁଚ?
ସେଇଟା ହିଁ ବୁଝିପାରୁନି। କେହି କହୁଛନ୍ତି ମୋବାଇଲ ଆସନାରୀ ଦୋକାନ ଖୋଲ ତ କେହି କହୁଛନ୍ତି ଅନଲାଇନ ସେବା କେ ଆରମ୍ଭ କର କିଏ କହୁଛନ୍ତି ବିଜନେସ କର। ନହେଲେ ଛୋଟ ପନିପରିବା ଦୋକାନ କର ଆପଣ କଣ ଭାବୁଛନ୍ତି‌?
ପ୍ରଥମେ ଦିନ ନିଜ ଅଞ୍ଚଳରେ ଦେଖ ମାନେ ରହିବା ଦେଖ ଯଦି ତ ଗାଁ କିମ୍ବା ବଜା ବଜାରରେ ମୋବାଇଲ ସାମଗ୍ରୀର ଦୋକାନ କମ୍ ଅଛି, ତାହେଲେ ସେ ବ୍ୟବସାୟ ଭଲ ଭାବରେ ହୋଇପାରେ। ଆ ଯଦି ଲୋକମାନେ ଅନଲାଇନ ଫର୍ମ ଆଧାର ପାନ କାର୍ଡ ଭଳି କାମ ହୋଉ ଦୂରକୁ ଯାଉଛନ୍ତି ତାହେଲେ ଅନଲାଇନ୍ ସେବା କେନ୍ଦ୍ର ମଧ୍ୟ ଖୋଲିପାରିବ ବହୁତ ଫାଇଦା ମଧ୍ୟ କରିପାରିବ।
ତାହେଲେ ଠିକ୍ ଅଛି କଥାବାର୍ତ୍ତା ଠିକ୍ ଆମ ଅଞ୍ଚଳରେ, ଏମିତି ସେବା ହେଇଯାଏ ବହୁତ କମ ଅଛି। କିନ୍ତୁ ଆରମ୍ଭରେ ଟିକେ ପୁଞ୍ଜି କୁ ନେଇେଇ ଟିକେ ଭୟ ଲାଗୁଚି।
ଭୟ କରିବାର କିଛି ନାହିଁ ଛୋଟ ରୁ ଆରମ୍ଭ କର। ଆରମ୍ଭରେ ବଡ଼ ଲାଭ ମ ଭାବିବାକୁ ଭାବିବ ନାହିଁ, ଗ୍ରାହକ ବିଶ୍ଵାସ କରିବାକୁ ଯେ ଜିତିବାକୁ ଚେଷ୍ଟା କର ଥରେ ଲୋକମାନେ ତ ଲୋକମାନେ ତମ ଉପରେ ବିଶ୍ବାସ କରିଦେଲେ ବ୍ୟବସାୟ ଆପେ ଆପେ ବଢିଯିବ।
ହଁ ସେଇଟା ତ ଠିକ୍ ଆଜିକାଲି ଭଲ ବ୍ୟବହାର କଲେ ହିଁ ଗ୍ରାହକ ପୁଣି ଆସିବେ। ମୁଁ ସେଇ କଥା ଭାବୁଥିଲି ଆପଣ ସବୁ ସଠିକ୍ କହିଲେ।
ଆଚ୍ଛା ଅ ଏବେ ସାମଗ୍ରୀ ବିକିଲେ ହେବ ନାହିଁ ଭଲ ବ୍ୟବସାୟ କରି ସେଠି କାମ ଗୁଣ ମତ କର ଲୋକ ମଙ୍କ ମଧ୍ୟରେ
ହ୍ୟାଲୋ!
କୁଅ!
ହ୍ୟାଲ!
ଆଉ ଗୋଟିଏ କଥା ଆଜିର ସୋସିଆଲ ମିଡ଼ିଆରେ ବ୍ୟବସାୟର ପ୍ରଚାର କଲେ ସତ ସତରେ କଣ ଲାଭ ହୁଏ?
ନିଶ୍ଚୟ ଫେସବୁକ୍ ହ୍ଵାଟସଆପ୍ ଇନସଟାଗ୍ରମ୍ ଦୋକାନ ଫଟୋ ଅଫର୍ ହେଲେ ନୂଆ ଗ୍ରାହକ ମିଳନ୍ତି ଆଜିକାଲି ଅନେକ ଛୋଟ ବ୍ୟବସାୟ ଭଳି ଲୋକପ୍ରିୟ ହେଉଛି।
ଆଛା ତା ହେଲେ ସେହି ଆପଣଙ୍କ ସହିତ କଥା ହେବରେ ମୋର ଆତ୍ମବିଶ୍ୱାସ ବଢ଼ିଗଲା, ଏବେ ମୁଁ ଭାବୁଛି ମୁଁ ଭଲ ଭାବରେ ଯୋଜନା କରି ବ୍ୟବସାୟଟା ଆରମ୍ଭ କରିବି ଆପଣ କଣ କହୁଛନ୍ତି?
ଏଇଟା ହିଁ ଦରକାର ମନେ ରଖ କୌଣସି ବ୍ୟବସାୟ ଗୋଟଏ ଦିନରେ ବଡ ହୁଏ ନାହିଁ ପରିଶ୍ରମ ସଚଟତା ଏବଂ ଧୈର୍ଯ୍ୟ ଥିଲେ ସଫଳତା ନିଶ୍ଚୟ ମିଳିବ।
ଆପଣଙ୍କୁ ସଠିକ୍ କହିଛନ୍ତି, ଧନ୍ୟବାଦ ଆପଣଙ୍କ ପରାମର୍ଶ ମୋର ବହୁତ ଉପକାରୀ ହେଲା।
ଆରେ ଏଥିରେ ଧନ୍ୟବାଦ ର କୌଣସି ଆମେ ତ ସାଙ୍ଗ ନା ତ ତମ ସଫଳତା ଦେଖିଲେ ମତେ ବି ବହୁତ ଭଲ ଲାଗିବ।
ଆଛ ତାହେଲେ ଠିକ ଅଛି। ଆମେ ଏବେ ଗୋଟେ ଛୋଟ ସାଧାରଣ ଜ୍ଞାନ କୁଇଜ୍ କମ୍ପିଟିସନ୍ କରିବା। ଆପଣ କଣ କହୁଛନ୍ତି?
ଠିକ୍ ଅଛି ବହୁତ ବଢ଼ିଆ।
କାରଣ ଜ୍ଞାନ ବି ବଢ଼ିବ ସରକାରୀ ଜବ୍ ପାଇଁ ବି ଭଲ।
ହଁ। ଉ ତମେ କିଛି ମତେ ପାଞ୍ଚ ଦଶଟା ପଚାରିବ ମୁଁ ତମକୁ ପାଞ୍ଚ ଦଶଟା ପଚାରିବି ଆଉ।
ଠିକ୍ ଅଛି ତାହେଲେ କୁହନ୍ତୁ ଭାରତର ସମ୍ବିଧାନ କେବେ ଲାଗୁ ହୋଇଥିଲା?
ଉଣେଇଶଶହ ପଚାଶ ମସିହା ଜାନୁଆରୀ ମାସ ଛବିଶ ତାରିଖ ଦିନ।
ସ ଠିକ୍ ଅଛି ତାହେଲେ କୁହନ୍ତୁ। ଭାରତର ସମ୍ବିଧାନର ପ୍ରମୁଖ ରଚୟତା କିଏ? ମୋ କଥା ଶୁଭା ଯାଉଛି?
ହଁ ହଁ ଶୁଭୁଛି।
କୁହନ୍ତୁ ତାହେଲେ ଭାରତର ସମ୍ବିଧାନର ପ୍ରମୁଖ ରଚୟତା କିଏ? ତ ଏଇଟା ମୁଁ କହିଦଉଛି ଆନ୍ସର ହଉଛି। ଡକ୍ଟର ବୀ ଆର ଆମ୍ବେଦକର।
ଆଚ୍ଛା ସରି ସରି ସରି ମୁଁ ଅନ୍ୟ ମନସ୍କ ହେ ଯାଇଥିଲି।
ତାହେଲେ ଆଉ ତାହେଲେ ଆଉ ଗୋଟେ କୋଶ୍ଚିନ୍ ପଚାରଉଚି ବନ୍ଧୁ ଭାରତ ତର ସର୍ବୋଚ୍ଚ ନ୍ୟାୟଳୟ କେଉଁଠି ଅବସ୍ଥିତ?
ଏଇଟା ନୂଆଦିଲ୍ଲୀ।
ଏବେ ଆପଣ ପଚାରନ୍ତୁ?
ଆଛା, କହିଲ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ?
ହୁଁ, ଭାରତର ପ୍ରଥମ ରାଷତ୍ରପତି ହେଉଛନ୍ତି?
ଆଛା, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ?
ଭାରତର ପ୍ରଥମ ପ୍ରଧାନନ୍ତ୍ରୀ ହେଉଛନ୍ତି ଜବାହାରଲାଲ ନେହୁର୍।
ଆଚ୍ଛା, ବ୍ଲୁ ପ୍ଲାନେଟ କେଉଁ ଗ୍ରହକୁ କୁହାଯାଏ?
ହୁଁ, ବ୍ଲୁ ପ୍ଲାନେଟ ହଉଛି, ପୃଥିବୀ ଗ୍ରହକୁ କୁହାଯାଏ।
ଆଚ୍ଛା, ରେଡ୍ ପ୍ଲାନିଷ୍ଟ ବା ହୁଁ ହୁଁ।
ଦେଖନ୍ତୁ, ରେଡ୍ ପ୍ଲାନେଟ କେଉଁ ଗ୍ରହ?
ଏଟା ମଙ୍ଗଳ ଗ୍ରହ। କାହିଁକିନା ଏଟା ସୂର୍ଯ୍ୟଙ୍କର ଅତି ନିକଟତର ଥାଏ।
କଣ ପା କହିଲେ?
ମୁଁ, କହିଲି ହେଡା ରେଡ୍ ପ୍ଲାନିଟ୍ କୁହାଯାଏ। କାହିଁକିନା ହେଟା ସୂର୍ଯ୍ୟଙ୍କର ଅତି ନିକଟତର ଥାଏ। ହେଥିପାଇଁ ତାକୁ ନେ
ଉତ୍ତମ! ଅତି ଉତ୍ତମ! ତାହେଲେ, କୁହନ୍ତୁ ସୂର୍ଯ୍ୟମଣ୍ଡଳରେ କେତୋ ଟି ଗ୍ରହ ଅଛି?
ମୋଟ୍ ଆଠ ଗୋଟି ନେ ଗ୍ରହ ଅଛି।
ଏବେ ଆପଣ ପଚାରନ୍ତୁ?
ଆଛା, ସୂର୍ଯ୍ୟମଣ୍ଡଳର ସବୁଠାରୁ ଉଷ୍ମ ଗ୍ରହ କେଉଁଟା?
ହୁଁ, ସୂର୍ଯ୍ୟମଣ୍ଡଳର ସବୁଠାରୁ ଉଷ୍ମ ଗ୍ରହ ହଉଛି, ଶୁକ୍ର ଗ୍ରହ।
ଆଛା, ବିଶ୍ଵର ସବୁଠାରୁ ବଡ-ଅ ମରୁଭୂମି କେଉଁଠି ଅଛି?
ଏହାର ଉତ୍ତର ଜଣା ନାହିଁ। ଆପଣ କହିପାରିବେ!
ଆଛା, ହେଟା ହେଉଛି ସାହାରା ମରୁଭୂମି।
ଆଚ୍ଛା, ଠିକ୍ ଅଛି। ତାହେଲେ ବିଶ୍ବର ସବୁଠାରୁ ବଡ଼ ମରୁଭୂମି ହଉଛି, ସାହାରା ମରୁଭୂମି।
ଆ, ହଁ।
ଆପଣ କୁହନ୍ତୁ! ଭାରତର ସବୁଠାରୁ ଲମ୍ବା ନଦୀ କେଉଁଠି?
ଏଟା ଆମର ହଉଛି ଗଙ୍ଗାନଦୀ।
ସଠିକ୍ ଅଛି। ତା'ପରେ କହିଲେ, ଭାରତର ସବୁଠାରୁ ଉଚ୍ଚ ପର୍ବତ ଶୃଙ୍ଗ କେଉଁଠି?
ଭାରତର ସବୁଠାରୁ ଉଚ୍ଚ ଶୃଙ୍ଗ ହେଉଛି ଆମର କାଞ୍ଚନ ଜଂଗା।
ହଁ, ଠିକ ଅଛି। ଏବେ ଆପଣ ପଚାରନ୍ତୁ?
ଆଚ୍ଛା, ଭାରତର ସବୁଠାରୁ ବଡ ରାଜ୍ୟ କଣ?
ଏଇଟା ହଉଛି, କ୍ଷେତ୍ରଫଳ ଅନୁସାରେ ଦେଖିବାକୁ ଗଲେ, ଭାରତର ସବୁଠାରୁ ବଡ ରା ଯେ ହଉଛି, ରାଜସ୍ଥାନ।
ଆଚ୍ଛା, ଭାରତର ସବୁଠାରୁ ଛୋଟ ରାଜ୍ୟ, ସେଇ କ୍ଷେତ୍ରଫଳ ଅ-ଅନୁସାରେ?
ଉଁ କ୍ଷେତ୍ରଫଳ ଅନୁସାରେ ଭାରତର ସବୁଠାରୁ ଛୋଟ ରାଜ୍ୟ ହେଉତି ଗୋଆ। ହ
ଆଟ୍ଟା, ଭାରତର ସବୁଠାରୁ ବଡ ହ୍ରଦ କେଉଁଟା?
ହୁଁ। ଭାରତର ହବୁଠାରୁ ବଡ଼ ଅଦ ବଡ଼ ହ୍ରଦ ହେଉଛି, ଚିଲିକା ହ୍ରଦ।
ଆଛା, ଏବେ ତମେ କିଛି ପଚାର?
ତାଜମହଲ କେଉଁ ସହରରେ ଅଛି?
ଆଚ୍ଛା, ତାଜମହଲ! ଆଗ୍ରା ସ ଆଗ୍ରା ଆଗ୍ରା।
ଠିକ୍ ଅଛି। ତାହେଲେ କୁହନ୍ତୁ କୁତୁବ୍ ମିନାର୍ କେଉଁଠାରେ ଅବସ୍ଥିତ?
କୁତୁବ୍ ମିନାର୍! କୁତବ୍ ମିନାର୍ ଦିଲ୍ଲୀ ଠାରେ ଆଉ।
ଏବେ ଆପଣ ପଚାରନ୍ତୁ?
ଆଚ୍ଛା କହିଲ, ପିଙ୍କ୍ ସିଟି କାହାକୁ କୁହାଯାଏ?
ପିଙ୍କ୍ ସିଂଟି ହେଉଛି, ଜୟପୁର। ତାହେଲେ, ଆପଣ କୁହନ୍ତୁ! ସିଟି ଅଫ୍ ଜୟ କେଉଁ ସହରକୁ କୁହାଯାଏ? ହ
କୋଲକାତା।
ତାପରେ କୁହନ୍ତୁ, ବିଶ୍ୱ ପରିବେଶ ଦିବସ ଆମର କେବେ ପାଳନ କରାଯାଏ?
ଆଚ୍ଛା ବିଶ୍ଵ ପରିବେଶ ଦିବସ ଜୁନ ମାସ ପାଞ୍ଚ ତାରିଖରେ।
ସଠିକ୍ ଅଛି। ଏବେ ଆପଣ ପଚାରନ୍ତୁ।
ଆଚ୍ଛ। ବିଶ୍ୱ ଯୋଗ ଦିବସ କେବେ ପାଳନ କରାଯାଏ?
ବିଶ୍ଵ ଯୋଗ ଦିବସ ହଉଛି ଆମର ଜୁନ ଏକୋଇଶି ତାରିଖରେ।
ଏବେ ଏଇ କିଛି ଦିନ ପୂର୍ବରୁ ଗଲା ନା?
ଆଜ୍ଞା।
ଆଚ୍ଛା। ଆ ଶିକ୍ଷକ ଦିବସ କେ-କେବେ ପାଳନ କରାଯାଏ?
ଶିକ୍ଷକ ଦିବସ, ଶିକ୍ଷକ ଦିବସ ଆମର ହଉଛି ସେପ୍ଟେମ୍ବର ପାଞ୍ଚ। ତାହେଲେ ଆପଣ କୁହନ୍ତୁ, ଶିଶୁ ଦିବସ କେବେ ପାଳନ କରାଯାଏ?
ଆଚ୍ଛା। ଶିଶୁ ଦିବର ରହୁଛି ନଭେମ୍ବର ମାସ ଚଉଦ ତାରିଖ।
ହଁ ସଠିକ୍ ଅଛି, ତାପରେ କହିଲେ ଆମର ଯୋଉ ଜାତୀୟ ବିଜ୍ଞାନ ଦିବସ ଅଛି ତା କେବେ ପା ପାଳନ କରାଯାଏ?
ଏଇଟା ଅଟଟା ଫେବୃଆରୀ ମାସ ଅଠେଇଶ ତାରିଖରେ।
ଠିକ୍ ଅଛି, ତାହେଲେ ଆପଣ ପଚାରନ୍ତୁ।
ଆଚ୍ଛା କହିଲେ, ଜାତୀୟ ଭାରତର ଜାତୀୟ ଫଳ କଣ?
ଭାରତର ଜାତୀୟ ଫଳ ହେଉଛି ଆମ୍ବ। ତାହେଲେ ଆପ
ତା ବହୁତ ଭଲ ଅଛି। ହୁଁ ହୁଁ।
ଭାରତର ଜାତୀୟ ପ୍ରାଣୀ କିଏ?
ଭାରତର ଜାତୀୟ ପ୍ରାଣୀ ହଉଛି ବାଘ ଆଉ।
ଠିକ୍ ଅଛି, ତାପରେ ନେକ୍ସଟ କୋଶ୍ଚିନକୁ ଆସନ୍ତୁ। ଭାରତର ଜାତୀୟ ବୃକ୍ଷ କଣ କହିଲେ?
ଏ- ଆ-ବଡ଼ ବୃକ୍ଷ ବା ବର ଗଛ।
ଆଚ୍ଛା ଠିକ ଅଛି। ଏବେ ଆପଣ ପଚାରନ୍ତୁ।
ଭାରତର ଜାତୀୟ ଜଳ ପ୍ରାଣୀ କିଏ?
ଭାରତର ଜାତୀୟ ଜଳଜ ପ୍ରାଣୀ, ତାହା ହେଉଛି କଙ୍ଗା ଡଲଫିନ୍।
ଆଚ୍ଛା ଗାଣ୍ଡିଆଳ ହବ।
ହଁ ସେ ଠିକ
ଆଚ୍ଛା। ଭାରତୀୟ ଭାରତର ଜାତୀୟ ଐ-ଐତିହ୍ୟ ପାଣି ପ୍ରାଣୀ କିଏ?
ହୁଁ, ଭାରତର ଜାତୀୟ ଐତିହ୍ୟ ପ୍ରାଣୀ ହଉଛି ହାତୀ।
ଆଚ୍ଛା। ବିଶ୍ଵର ସବୁଠାରୁ ବଡ ଦେଶ କେଉଁଟା? ମାନେ କେଉଠି କା
ବିଶ୍ୱର ହଟ ଆଉ ବଡ଼ ଦେଶ ହେଉଛି ରୁଷ। ତାହେଲେ ଆପଣ କୁହନ୍ତୁ, ବିଶ୍ଵର ସବୁ ଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ କେଉଁଠି?
ଆମର ଆମ ଏଇ-ଇ-ଇ-ଏଇ ଭାରତ ଭୂମୀ।
ଏହା ତ ଅତ୍ୟନ୍ତ ଉତ୍ତମ ଆମ ଗ-ଗର୍ବ ଗୌରବ କଥା। ତାହେଲେ କୁହନ୍ତୁ, ବିଶ୍ୱର ସବୁଠାରୁ ଛୋଟ ଦେଶ କେଉଁଠି?
ହାବ ଭାଟିକାନ୍ ସିଟି।
ହୁଁ ଆପଣ ପଚାରନ୍ତୁ।
ମୁଁ ଆଉ କଣ ପଚାରିବି, ଆମର ସମୟ ହୋଇଗଲାଣି ତ ବହୁତ ବହୁତ ଭଲ ଲାଗିଲା ତମ ସହ କିଛି ସାଧାରଣ କି କଥା ଆଲୋଚନା କରିକି, ବହୁତ ବହୁତ ଭଲ ଲାଗିଲା
ଆଉ ଆଉ ଗୋଟେ କାମ ଥିଲା, ଆଉ ଗୋଟେ କାମ ଥିଲା ଆପଣଙ୍କ କତିରେ।
କୁହନ୍ତୁ, ହଁ ହଁ।
କେବେ କେବେ ଗୋଟେ ପିକନିକ୍ ପ୍ଲାନିଂ କରି ବୁଲିବାକୁ ଯିବା?
ଅବଶ୍ୟ ଆମେ ପରବର୍ତ୍ତୀ କଲରେ ତା ବିଷୟରେ କଥା ହେବା।
ହଁ ଠିକ୍ ଅଛି ଠିକ୍ ଅଛି ରଖୁଛି ଧନ୍ୟବାଦ।
ବହୁତ ବହୁତ ଧନ୍ୟବାଦ ତୁମକୁ।